ହ୍ୟାଲୋ?
ହଁ ଶୁଭୁଛି ତ ଠିକ ସେ?
ଆଜ୍ଞା ମ୍ୟାମ୍ ଗୁଡ଼୍ ମର୍ଣିଂ।
ହଁ ଗୁଡ ମର୍ଣ୍ଣିିଂ କଣ କରୁଥିଲ।
ନା ନ ଏ ପାଇଥନ ର ନୋଟ୍ ଲେଖୁଥିଲି।
ଆଚ୍ଛା ଆଛା ପଢୁଥିଲା ନା।
ଆଜ୍ଞା ଆପଣ
ମୁଁ କିଛି ନାହିଁ ମୁଁ ଏଠି ବସିଥିଲି ଆଉ।
ଓହୋ ଆଉ କୁହନ୍ତୁ।
ତମ ଦେହ ଭଲ ଅଛି।
ଆଜ୍ଞା ଭଲ ଅଛି।
ହଁ ବ୍ରେକ୍ ଫାଷ୍ଟ କଣ କରିଥିଲା।
ବ୍ରେକ୍ ଫାଷ୍ଟ କଣ କରିଥିଲୁ ବ୍ରେକ୍ ଫାଷ୍ଟ ଦହିବରା କରି ଦେଇ ଥିଲୁ।
ଆଛା ଆଛା ତମର ସେଠି କଣ ମିଳେ ନା ତମେ ରୋଷେଇ ତମେ ମେସ୍ ରୁହ ନା।
କଉଠି ଆଜ୍ଞା ମୁଁ ମେସରେ।
ଆଛା ଆଛା ଖାଇବ କଣ ଆସେ ନା? ତମେ ରୋଷେଇ କର?
ନା ଆମେ ରୋଷେଇ ଘରେ।
ଦହିବରା କଣ ନିଜେ କରିଥିଲ?
ନା ନା ଏବେ ମୁଁ ଘରେ ଅଛି ମାର୍କେଟ ଯାଇଥିଲି। ହଁ ତ କାଲି ଆସିଥିଲୁ।
ମିଛ କଥା।
ଆଜ୍ଞା।
ହୁଁ ହୁଁ ହୁଁ।
ଇଆଡ଼େ ଆଉ କୁହନ୍ତୁ ଇଆଡ଼େ ସବୁ ଆଡ଼େ ଆଇସ ସବୁ ତ ବେ ଆଜ୍ଞା ଘରେ ସବୁ ଭଲ। କୁଆଡେବ ହ ମୁଁ।
ବ୍ୟାକ୍ଗ୍ରାଉଣ୍ଡରେ ନଏ ଯାଉଛି।
ଆଜ୍ଞା ଆଜ୍ଞା। ଆମେ ଚାର ଟାଇମ ସେ ଏପିସୋ ଟା ଦେଖିଥିଲେ। ମୁ ଚାର ଟାଇମ ଏପିସଟ୍ ଟା ଦେଖିଥିଲେ ଆଗରୁ?
ନା ମୁଁ ଏବେ କିଛି ମୁଁ ଦେଖିବା ଛାଡି ଦେଇଛି ତ ପୁଣି ଟିକେ ବିଜ ଅଛି ତ ସେଥିପାଇଁ।
ହୁଁ ହୁଁ। ଆକ୍ ଚଲି କଣ ଲାଇପ୍ ହେଲେ ଯେ
ଟଙ୍କରେ ହ ସତରେ ସେମାନେ ଜଣେ ଜଣେ ସାର୍। ଆଇଦର ବିଜନେସକୁୁ ଡେଭଲପମେଣ୍ଟ କରିବେ ନହେ ବହୁତ ଡାଉନ କରିଦେବେ ଯାହାର ଥିବନି ନଲେଜ ନଥିବ ସେଇଠି ହିଁ ସରିଲା।
ଓହେ ସେମାନେ ମାନେ ସେ ଜଜ୍ ମାନେ
ଆଜ୍ଞା।
ଆଛା ମତେ ଲାଗେ ସେମାନେ ହେଲ୍ପ କରନ୍ତି।
ହେଲ୍ପ ତ କରନ୍ତି ଅଭିସଲି ହେଲ୍ପ ବହୁତ ପିଲା ହେଲ୍ପ କରିଛନ୍ତି ଯେଉମାନେ ତାଙ୍କୁ ଭଲ ଲାଗିବ ହଁ ହଁ ହଁ କିନ୍ତୁ ଧର ପ୍ରପରଲି ତମେ ନଲେଜ ଦେଇ ନଯାଇଥିବ ତ ଡେଫିନେଟିଲି ତମେ ଡାଉନ ହବ।
ହଁ ମତେ ସେ ଅମନ ଅଗ୍ରୱାଲ ନା ତାଙ୍କ ନା ଯେ ବୋଟ ର ଯିଏ ଫଣ୍ଡର ସିଏ ମତେ ବହୁତ ଭଲ ଲାଗନ୍ତି।
ହଁ ଅମନ ମତେ ତାପରେ ଅମନଙ୍କ ଘରେ ରିତେଶ ତାପରେ କୁନା, ସମେସ୍ତେ ଭଲ।
ମ ମ୍ ପିନ୍ଧିକି ଟିକେ ମୋଟା ହେଇକି ଯୋଉ ଆସନ୍ତି, ସେ ଛୋଟ ଛୋଟ କଥାରେ ଖାଲି ରାଗି ଯାଆନ୍ତି ମତ ସେ ଜମା ପସନ୍ଦ ନୁହଁ।
ଓହଁ ହଁ, ସେ ଏଟା ଯୋଉ କଣ କହିଲା ଭାରତ ସେର ଫାଉଣ୍ଡର। ସେ ମତଲବ ଆଇ ଆଇଏ ଏମ୍ କୋଉଠି ଆହାମଦାବାଦ? ଟୁ ପାସ ଆଉଟ ତ
ତ ଯାହା ବି ପଢିଥିବ ବିହେବ ତ ବିହେବ ତ ଆମକୁ ସେଇ କଲେଜ ମାନଙ୍କରେ ଶିଖାହଉନି ନା ସେ ବହୁତ ଖରାପ ବିହେବ କରନ୍ତି ପିଲା ମାନଙ୍କ ସହିତ।
ହଁ। ସେଟା ପୁରା ମତଲବ ସେ ଟିକେ ଟିକେ କଥାରେ ଧରି ଦିଅନ୍ତି ଆଉ ତାପରେ ଜୋମାଟର ଯୋଉ ଫାଉଣ୍ଡର ଅ ଅ ସିଏବି ଅ ତାଙ୍କର ବି ଟିକେ ଟିକେ ସେମିତି ଅଛି ସେଏ ବି ଟିକେ ଟିକେ କଥାରେ ମତଲବ୍ ପଏଣ୍ଟ ଆଉ
ତାଙ୍କର ମୁଁ ଦେଖିନି, ମୁଁ ଆଙ୍କର ଦେଖିଛି। ମତେ ଆଉ ଇଏ ଯେ ଆମ ଲେନସ୍କାର୍ଟ ର ଯିଏ ଫାଉଣ୍ଡର, ସିଏ ସବୁବେଳେ ନିଉଟ୍ରାଲ ରୁହନ୍ତି।
ହଁ ସିଏ ନିୟୁଟ୍ରାଲ ରୁହନ୍ତି ବଟ ବେଶୀ ବୋଧେ ଫା ଫଣ୍ଡିଙ୍ଗ କରିଛନ୍ତି ବୋଟ
ଅମନ ଅଗ୍ରୱାଲ।
ତ ସେ ଅମନ ଅଗ୍ର ଅମନ ଗୁପ୍ତା ତାଙ୍କର।
ହଁ ସିଏ ଯିଏ ବି ହୁଅନ୍ତୁ, ସିଏ ବେଶୀ କରିଛନ୍ତି ମୁଁ ବହୁତ ଦିନ ହେଲା ବି ଦେଖିନି। କିନ୍ତୁ ସେମାନେ ମତେ ବହୁତ ପସନ୍ଦ ହୋ ସେ କେତେ ସୁନ୍ଦର ଦେଖିବାକୁ ତାଙ୍କ ଡିମ୍ପଲ
ଆଜ୍ଞା, ଆ ଲିଙ୍କଡଇନ୍ ରେ ଭଲ ପୋଷ୍ଟ କରନ୍ତି କିଏ କହିଲେ ସାଦି ଡଟକମ ର। ହାଉଡର ତାଙ୍କ ନା
ହୁଁ।
ଆଜ୍ଞା।
ହଁ ଯୋଉ ହଁ ସାଦି ଡଟ କମ୍ ଯାହାର, ସିଏ ବି ବହୁତ ଭଲ।
ହଁ ସେ ନିୟର ବୁକ୍ କୁ ଫଣ୍ଡିଙ୍ଗ ଦେଇଥିଲେ ସିଏ, ତାଙ୍କୁ ମୁଁ ପ ପଚାରେ ଯୋଉ ସଞ୍ଜୟ କୁ ପଚାରୁଥିଲି ସେ କହିଲେ ଅ ଫଣ୍ଡିଙ୍ଗ ଦେଲା ପରେ ମୁଁ କହିଲି କେମିତି ହେଲ୍ପ କରନ୍ତି ସେ କହିଲେ ଫାଷ୍ଟ କଲ୍ କରିବେ ତମକୁ ତାଙ୍କ ଅଫିସ କୁ ଡାକିବେ କି ଆସ କେମିତି କଣ ଆଗକୁ ବଢିବ। ଅ ମୁଁ କହିଲି ଏବେ କଣ କରିିତେ କହିଲେ ଏବେ ଏଆଇ ଷ୍ଟା ଷ୍ଟାଟପ୍ ଉପରେ ଗୋଟେ ୱାର୍କ କରୁଚୁ ଯୋଉଟା ଦୁଇ ହଜାର ପଚିଶ ଛବିଶ ରେ ଲଞ୍ଚ ହେଇଯିବ।
ଆଚ୍ଛା ଆଚ୍ଛା।
ଆଛା ସେ ସପୋର୍ଟ କରନ୍ତି ମତଲବ୍ ମେଣ୍ଟରସିପ ଗାଇଡାନ୍ସ ଭଲ ଦିଅନ୍ତି।
ହୁଁ, ସେ ବହୁତ ଭଲ ମାନେ ତାଙ୍କର ମୁଁ ଦେଖୁଥିଲି ଗୋଟେ ପେଜ ରେ କୋଉ ଇନଷ୍ଟାଗ୍ରାମ ରେ ବାସ୍ ଏମିତି ଗୋଟେ ରିଲସ ଆସିଥିଲା। ସେ ସମ୍ପ ପିଲାମାନଙ୍କୁ ଗୋଟେ ସେମିନାର ରେ ଦଉଛ ଦେ ଦେ ଦେବେ ବୋଲି କହୁଥିଲି ମାନେ ଆଇଡିଆ ମାନେ ଫ୍ରୀ ରେ ତାଙ୍କର କିଛି କନ୍ସୁଲଡିଂ
ହଁ, ଏବେ ମୁଁ ଯୋଉ ଗୋଟେ ଗ୍ରୁପ ରେ ଥିଲି ଆମର ଜଷ୍ଟ ଫାଉଣ୍ଡର ତ ମୁମ୍ବାଇ ଇଭେଣ୍ଟ ରେ ସେ ଆମର ଆସିଥିଲେ ତ ଭଲ ସବୁ ଆଇଡିଆ ଦେଇଥିଲେ ଟିପସ ଦେଇଥିଲେ କାରଣ ଆମର ଫାଉଣ୍ଡର ସେ ଗ୍ରୁପ ରେ ଅଲୱେଜ ଚାଲିଥାଏ ସେ ଉପରେ କିଏ କୋଉଠି କଣ ହେଲା, କୋଉ ଇଭେଣ୍ଟ ହବ ତ ମୁମ୍ବାଇ ରେ ଯାଇଥିଲେ। ଆମ ମେଣ୍ଟରରେ ମତଲବ ଅ ଚିହ୍ନା ବଳେ ଓଡିଶାରେ ଜଣେ ଅଛନ୍ତି, ସେ ମୁମ୍ବାଇ ରେ ରହୁଛନ୍ତି ହାୱାଡ ରେ ପଢାଇ କ ପଢୁଥିଲେ ବଟ୍ ଏବେ ମୁମ୍ବାଇ କୁ ସିଫ୍ଟ ହେଇ ଯାଇଛନ୍ତି ତ ସିଏ ଯାଇ ଥିଲେ ମଝିରେ ତାଙ୍କ ସାଙ୍ଗରେ ମୁ ଢେ ଚାଉଟ୍ କରିଥିଲି ତ ସିଏ ସେୟା କହିଲେ କି ତିନିଟା ଜିନିଷ ତ ଲାଇଫରେ ଇମ୍ପ୍ଲିମେଣ୍ଟ କରିବ ଫାଷ୍ଟ ଗୋଟେ ହେଲା ଡିସିପ୍ଲିନ୍। ଗୋଟେ ହେଲା ଆଉ ଗୋଟେ ଲା ସବୁବେଳେ ଆ କଣ କହିଲୁ ଫିୟରଲେସ୍ ଭାବେ କସ୍ଚୀନ୍ ପଚାରିବୁ ଏତିକି କରିବୁ
କନଫିଡେଣ୍ଟ ହେଇଥିବା ଦରକାର। ଭିତରେ ପଛେ ନଥାଉ ତମେ ବାହାରକୁ ଦେଖା ଯାଉଥିବ ଦରକାର କିନ୍ତୁ ମୁଁ କନଫିଡେଣ୍ଟ ଅଛି।
ଆୟା ସେଇଆ ହିଁ। ସବୁ ଆଉ।
ଉମ୍। ହଁ।
ଆଉ କୁହନ୍ତୁ।
ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ଆଜ୍ଞା ଘରେ ସବୁ ଭଲ ଅଛନ୍ତି।
ଆଚ୍ଛା, ଆଛା। ଘରେ ତମର ସବୁ କିଏ କିଏ ଅଛନ୍ତି?
ଘର ସମସ୍ତେ ଭଲ ଅଛନ୍ତି ଆମେ ବି ଭଲ ଅଛୁ ଖାଲି ସେୟା ଗୋ ଆମ କାଲି ରାତିରେ ଆମର ଅ ଥିଲା କଣ କହିଲେ ଯଉ ଇନଭେଷ୍ଟର ଆମକୁ ଟାଇମ ଦେଇଥିଲେ, ସେ କାଲି ରାତିରେ କଲ୍ କରିଥିଲେ। ତସ୍ ମତେ ଉ -ଏ- ସବ୍ କହିଲେ କି ଆ ଯେବେ ଓଇଓ ବାହାରି ଥିଲା ସେ କଣ ଭାବିଥିଲେ ଏତେ ବଡ ହବ ବୋଲି।
ହୁଁ ତାଙ୍କର ନିଜର ବି ମାନେ ନିଜର ବି ହୋଟେଲ ନାହିଁ ନା।
ଉମ୍ ବଟ୍ ସେ ଏବେ ପାଖାପାଖି ୱାର୍ଲ୍ଡରେ ଟ୍ୱେଣ୍ଟି ଫୋର୍ ଟନ୍ଟି ଫାଇଭ କନ୍ଟ୍ରୀସ୍ ରେ ସର୍ଭେ ତାଙ୍କ ସର୍ଭିସ ପ୍ରୋଭାଇଡ କରିଛନ୍ତି।
ହୋ ହୋ ୱାର୍ଲଡରେ ବି ମାନେ ଅଲଗା କଣ୍ଟ୍ରିରେ ବି ଚାଲୁଛି ଓଇୟୋ।
ହଁ ଆମେରିକାରେ ଅଛି, ଅ ତାପରେ ତମର ଏ ଏଠି ଆମର କଜେକିସ୍ତାନ ହେଇଗଲା। ବା ଭୁଟାନ ହେଇଗଲା, ଆ ହଁ ଥାଇଲାଣ୍ଡ ହେଇଗଲା, ଏସବୁ ଏରିଆରେ ଓୟୋ ଅଛି।
ଆଚ୍ଛା, ଆଚ୍ଛା।
ସିଏ ବି ଗୋଟେ ମଲ୍ଟିନେସ ହ ଉ ଆ କୋନାର୍କ କମ୍ପାନୀ ହେଇ ହବାକୁ ଯାଉଛି ଆଉ। ହେଲାଣି ବି ଅଲରେଡି ବଟ ଭାରତ ଭଳିଆ ବାହାରେ ଏତେ ଇଏ କରିନି।
ହଁ। ଆ ସେଟା ବି ବହୁତ ଅଫୋର୍ଟେବୁଲ ନା ମାନେ ମୁଁ ଯେତିକି ଶୁଣିଛି ମାନେ ଅନ୍ୟ ସର ହୋଟେଲ ଠୁ ସେଟା ଟିକେ ବେଶୀ ଅଫୋର୍ଡେବଲ।
ଆଜ୍ଞା।
ହୁଁ।
ସେଟା ଗୋଟେ ଏବେ ଏ ଆଇ ରେଭଲୁସନ ରେ ଯିଏ ସାମିଲ ହେଲା ସେ ଆଜି ଦେଖୁଥିଲି ହଁ କଣ କହିଲେ ଗୋଟେ ଅ ଏବେ ହିଁ ଜଷ୍ଟ କିଛି ସମୟ ପୂର୍ବରୁ ଦେଖୁଥିଲି ଇଣ୍ଡିଆ ର ଗୋଟେ ଫାଉଣ୍ଡର ଯିଏ ପାଖାପାଖି ବାହାରେ ରହୁଛନ୍ତି। ଆମେରିକାରେ ଅ କୋଉ ଗୋଟେ କଲେଜ ରେ ପାଠ ପଢୁଥିଲେ ବଟ୍ ଆମେରିକାର ଯୋଉ ଫାଉଣ୍ଡର ଗୁଡା ସବୁହେଇଥିବେ ତାଙ୍କର ଗୋଟେ କମନ ପଏଣ୍ଟ ହେଲା ସେ ସବୁ ଡ୍ରପ୍ଆଉଟ୍। ସବୁ ଅଲ୍ ମାନେ ବଡ ବଡ ଫାଉଣ୍ଡର ଯେଥି ସବୁ ଡ୍ରପ୍ ଆଉଟ।
ଡ୍ରପ ଆଉଟ୍ ବାକି ସେମାନେ ବହୁତ ବଡ ବଡ ପୋଲିସ୍ ପାଇଁ ଡ୍ରପ ଆଉଟ୍ ଯେମିତି ହାର୍ଡହାର୍ଡ ଓ ହଁ
ମତଲବ ସେଠି ପହଞ୍ଚିଲା ବେଳକୁ ତମ
ତମେ ସେଇଠି ପହଞ୍ଚିବା ହିଁ ଗୋଟେ ଡ୍ରିମ୍ ସେ ଡ୍ରିମ୍ ବି ସମସ୍ତଙ୍କର ପୁରା ହୁଏନି।
ତ ମାର୍କୋର୍ ଏ ଆଇ ବୋଲି ଗୋଟେ ସେ ଷ୍ଟାର୍ଟଅପ ଫାଉଣ୍ଡିଂ କରିଥିଲେ ଟଣ୍ଟି ଟୁ ଇୟର୍ ସେ ପିଲାଟାର ଏଇଟିନ୍ ନା ଥାଜଣ୍ଡ କରୋଡ ମାନେ ଏବେ ତାର ନେଟାର୍ ହେଇ ଜ କରୋଡ। ଇଣ୍ଡିଆ୍ ବା ୱର୍ଲ୍ଡ ର ୟୁଙ୍ଗେଷ୍ଟ ବିଳିନିଅର୍।
ଭାଇ ମାନ ସବୁ କେନ୍ତୁ ହେଇଯାଉଛନ୍ତି ଆମ କେତେ
ସେଟା ଏ ଏଇ ମତଲବ ଆଗରୁ ଇଣ୍ଟରନେଟ୍ ଏତେ ନଥିଲା ଆଗରୁ ଇଣ୍ଟରନେଟ ନଥିଲା। ଥିଲା ଏବେ ଇଣ୍ଟରନେଟ୍ ଆଗରୁ ଇନଷ୍ଟାଗ୍ରାମ୍ ବହୁତ ପରେ ଯାଇକି ସେ ତେ ରିଚ ଆଉଟ୍ କଲା ବଟ ଚାର ଜିବଟି ଦୁଇ ମାସରେ ବିଲୟନ ମତଲବ ତା
ହଁ ଚାଟ୍ ଗିପିଟି ସେମତି ପିଲାଙ୍କୁ ହେଲ୍ କରୁ ଯେମତି ରେଶୁମେ ରାଇଟ୍ଟିଂ ହଉ ଆଇଡିଆ ସବୁ
ତ ସେମିତି ନା ଆଗରୁ ଇଣ୍ଟରନେଟ୍ ଏତେ ନ ଥିଲା ଇଣ୍ଡିଆ କଥା ତମେ ଦେଖ ଆଗରୁ ଇଣ୍ଟରନେଟ୍ ଏତେ ନଥିଲା। ବାହାର ଯାହାବି ସବୁ ସଫଟାର ବାହାରୁଛି ଇଣ୍ଡିଆନ୍ ମାନେ ହିଁ ବେଶୀ କନଜୁମ କରୁଛନ୍ତି। ଚାଇନାର ତ ନିଜର ସବୁ ସଫ୍ଟୱେର ଅଛି ତ ତାଙ୍କର ବାହାରକୁ ଏତେ ଇଏ କରିବା ନାହିଁ।
ଏଇଟା ସବୁଠୁ ଭଲ ଚାଇନା ରେ ଚାଲୁଛ ନା?
ହଁ ତାଙ୍କର ମତଲବ କାଲି ଜିରୋ ଟୁ ୱନ୍ ଗୋଟେ ଯୋଉ ବହି ପଢୁଥିଲି ହେଲା। ଚାଇନା ପ୍ରିଫର କରେ ଗ୍ଲୋବାଲାଇଜେସନ୍ ଆମେରିକା ପ୍ରିଫର କରେ େନୋଲୋ ମତଲବ ଆମେରିକା ଜିରୋ ଟୁ ୱନ୍ ଯିବାକୁ ଚାହେଁ। ଚାଇନା ୱାନ୍ ଟୁ ଏନ୍ ଯିବାକୁ ଚାହେ ମତଲବ ଯାହା ହେଇଛି ଆମେ ତା କପି କରିବୁ। କିନ୍ତୁ କଫି କରନ୍ତି ସେ ବେଟର କଫି କରନ୍ତି ସବୁଠୁ ଟିକଟକ୍ ହେଇଲା କି ଇନଷ୍ଟାଗ୍ରାମ ଠୁ ବେଶି। ଇଣ୍ଡିଆରେ ହେଇ ବ ଇଣ୍ଡିଆ ଇଣ୍ଡିଆରେ ଏତେ ସେମିତି କି ସଫ୍ଟୱେର ଡଭଲପମେଣ୍ଟ ହେନି। ଭଲସେ ନିଜର ଏଇଆଇ ନାହିଁ ମତଲବ ଆମେ ଆଉ କାହା ସର୍ଚ୍ଚ ଇଞ୍ଜନ୍ ଉପରେ ଡିପେଣ୍ଡେଣ୍ଟ ହେଇକି ନିଜ କାମ କରୁ ତ ଏଇଟା ଗୋଟେ ବଡ ଗ୍ୟାପ୍। ଗଭର୍ଣ୍ମଣ୍ଟ ବି ବ ଗ୍ୟାପ ଗଭର୍ଣ୍ମେଣ୍ଟ ଆମକୁ ସେତିକି ହେଲ୍ପ କରୁନି ଧଲେ ସେତିକି ସେ ହେଲ୍ପ କରନ୍ତା ଓବାୟୋଉ ଲ ବଗେରା ସୁ ଭଲ ବାହାର କରିଛି କିନ୍ତୁ ତାକୁ ଇମ୍ପ୍ଲିମେଣ୍ଟ ଆମେ ମ ସେ ଦଉନି କି ଇମ୍ପ୍ଲିମେଣ୍ଟ ପାଇଁ ଯଦି ଦିଅନ୍ତା ତାହେଲେ ବହୁତ ଆଗକୁ ଇଣ୍ଡିଆ ଯାଆନ୍ତା।
ସେଇଟା ତ ଠିକ କ ହଁ
ଆ କିନ୍ତୁ ଟୁଡେ ଯିଏ ଏଆଇ ଏରା ଉପରେ କାମ କ ଏଆଇ ଉପରେ କାମ କଲା ସେ ଟ ଗୋଟେ ମାନେ ଭଲ ଆଇଡିଆ ଉପରେ ସକ୍ସେସଫୁଲ ହେଇ କାମ କଲା ତ ଡିଫେ ୱାଇ କମିନେଟ୍ ଟରେ ପରଦିନ କଣ କହିଲେ ଗୋଟେ ଥିଲା ପାଇକ୍ କମିନେଟରେ ଏଇନା ଭଲ ଭଲ ଆଇଡିଆ ଦଉଛି ଯିଏ ତା ଉପରେ କାମ କରିବ ସେ ତାପରେ ଏଇଲେ ତାଙ୍କ ସମର ଇଣ୍ଟର୍ନସିପ୍ ଚାଲଛି ନା। ତ ସେ ତାପରେ ଇନଭେଷ୍ଟମେଣ୍ଟ କରିବ ଆଉ ଆଇ କବିନେଟର କୁ ତ ଯିଏ ଗଲା ସିଏ ତ ଚାର୍ଟ ଜିପିଟିବି ଗୋଟେ ୱାଇ କମ୍ବିନେଟର ହିଁ ଗୋଟେ କମ୍ପାନୀ। ଓହୋ ଆଇ କମ୍ବିନେଟର ଇଏ ଯିଏ ବେଷ୍ଟ ଆଡ୍‌ଫାଇଟ।
ଟିକେ ଡାକୁଛନ୍ତି ଘରେ ମୁଁ ତମର ଟାଇମ ହେଲାଣି ମୁଁ ତମ ସହିତ ପଛରେ କଥା ହଉଛି। ବାଏ ବାଏ। ବା